ଅଁ?
ଆପଣଙ୍କ ମୋ ମୋ ଆପଣଙ୍କ ଆପଣଙ୍କୁ ମୋ ଭଏସ ଠିକ ରେ ଶୁଭାଯାଉଚି ତ?
ହଁ ହଁ କଣ କରୁଚନ୍ତି? ମୁଁ ଏଠି ବସିଚି ବର୍ଷା ହଉଚି ତ।
ଓ ହଁ ବର୍ଷା ଆପଣଙ୍କ ଆଡ଼େ ବି ହଉଚି?
ହଁ।
ଓହୋ ଆମ ଆଡ଼େ ବି ତ ସେମତି ବର୍ଷା ଲାଗି ରହିଚି ଆଉ। ସେମ୍ ମିତି ଚା ସାଢେ ଚାରିଟା ବେଳକୁ ବର୍ଷା ପୁଣି ପକଉଚି ଯେ କାହିଁକି ରେ କଣ ଏତେବେଳେ ଯାଏ ଛାଡୁନି।
ହଁ ହଁ ହଁ ଏପଟେ ବି ବର୍ଷା ପକଉଚି ଲାଇନ ବି ନାହିଁ। ଫୋନ ରେ ବି ଚାହର୍ଜ ସରିଗଲା। ଆଉ ଆପଣ କଣ ଖାଇଚନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।